ବନ୍ଧୁ ପ୍ରଣାମ।ଆଜ୍ଞା ବନ୍ଧୁ, ବନ୍ଧୁ ପ୍ରଣାମ ।
ହଁ ବନ୍ଧୁ କେମିତି ଅଚାନକ ଆଜି ଆମ କଥା ମନେ ପଡିଲା ସକାଳୁ ସକାଳୁ ବନ୍ଧୁ?
ବ ବନ୍ଧୁ ଆମେ ସକାଳୁ ଏବେ ବିଲରୁ ଟିକେ ବୁଲାବୁଲି କରି ଆସିଲୁ, ବୁଝିଲେ ବିଲରୁ ବୁଲାବୁଲି କରି ଆସିଲା ବେଳୁ, ଘରେ ଟିକେ ଭଲ ଲାଗୁନାହିଁ, କାରଣ ବହୁତ ଦିନ ପରେ ଆଜ୍ଞା ବିଲୁକୁ ଯାଇଥିଲି, ଆସି ମୁଁ କହିଲି ଟିକେ ବନ୍ଧୁଙ୍କ ସହ କଥା ହେଇଗଲେ, କିଛି କଥା ଆମ ଭିତରେ ହେଇଗଲେ, କୌଣସି ପ୍ରକାର ଖୁସି ଲାଗିବ, ତାପରେ ବନ୍ଧୁ ପୁଣି ଖାଇ ପିଇ ପୁଣି ବିଲକୁ
ଚାଲିଯିବେ ଆପଣ, ବନ୍ଧୁ ଆପଣ ବିଲୁକୁ ଯାଇଥିଲେ ଯାହା ଆଉ ମୁଁ ତ ଭଲ କଥା ଗୋଟେ ଶୁଣିଲି ବନ୍ଧୁ । ଆମେ କିନ୍ତୁ, ଆମେ କିନ୍ତୁ ବିଲକୁ ବନ୍ଧୁ ଯାଇନୁ, କାରଣ ଏବେ କାରଣ- ଏବେ ଆମର ତ ମୌସୁମୀ ପ୍ରଥମ ପ୍ରଥମ ଆସିଛି । ବିଲ କାମ ତ କିଛି ବନ୍ଧୁ ହେଇନି, ଆଉ କିଛି ଦିନ ପରେ ବି ବିଲ କାମ ହବ। ଆପଣ ବିଲୁକୁ କଣ ପାଇଁ ଯାଇଥିଲେ ବନ୍ଧୁ?
ଶୁଣନ୍ତୁ ବନ୍ଧୁ ଆମର ଚାରି ମାଣ ବିଲ ବୁଝିଲେ। ଯଦି ବର୍ତ୍ତମାନ ସବୁଦିନ ବିଲକୁ ଯାଇ ନହ ଦେଖି ମାନେ ପ୍ରଥମ ମୌସୁମୀ ଆଇଲାଣି ଯଦି ଏବେ ସେଠାରୁ ବିଲ କିଭଳି ଅଛି କଣ କଣ ଆବଶ୍ୟକତା ଅଛି ବିଲରେ କଣ ସବୁ କାମ ହବ ଏ ସବୁ ବିଷୟରେ ଯଦି ଏବେଠୁ ନ ଦେଖିବୁ ବନ୍ଧୁ ତାହେଲେ ଆମେ ଆଗକୁ ଆଗାମୀ ଦିନରେ ହଇରାଣ ହବୁ ବୁଝିଲେ ବନ୍ଧୁ ସେ ସେଥିପାଇଁ ଆ ମୁଁ ଏବଂ ମୋର ବଡ ବାପା ସଖାଳୁ ବିଲ ଆଡେ ଯାଇ ଗ୍ରସ୍ତ କରି ସବୁ କାମ ସାରି ଆସିଲୁ ବୁଝିଲେ। ଯେପରିକି ବି ଆ-ଆମ ବିଲରେ କାଲି ଟ୍ରାକ୍ଟର ବୁଲିବ ସେଥିପାଇଁ ଏନା ବର୍ତ୍ତମାନ ଆମେ
ନା ବଡ ଯାନ ବ-ବନ୍ଧୁ ବଡଯାନ ଗୋଟେ ଆପଣଙ୍କ ବିଲ ବିଦ୍ଧରେ ବୁଲିବ ଯୋଉ ହଳ କରିବେ ବନ୍ଧୁ।
ଆଜ୍ଞା ଆଜ୍ଞା ବୁଝିଲି ବନ୍ଧୁ ଶୁଣନ୍ତୁ ଏସବୁ କରିବା ଦ୍ଵାରା ମାଟିଟି ଉର୍ବର ହେବ ଏବଂ ଭଲ ଚାଷ ହେବ ବୁଝିଲେ। ସେଥିପାଇଁ ବିଲକୁ ଗ୍ରସ୍ତ କରାଯାଏ ଏବଂ ଆପଣ ତ ଜାଣିଛନ୍ତି ବିଲକୁ ଗ୍ରସ୍ ତ କଲେ ପ୍ରଥମ ଜିନିଷ ହେଲା ହାତରେ ଏକ ବଡ ବାଡି କିମ୍ବା ଠେଙ୍ଗା ନେଇଯିବା। କାରଣ ସରୀସୃପ ଜାତି କେତେବେଳେ ମଧ୍ୟ ତାଙ୍କର ଠିକ୍ ନାହିଁ ଆପଣଙ୍କୁ କାମୁଡି ଦେଇ ପାରନ୍ତି। ସେଥିପାଇଁ ଆପଣ ଯଦି ଆ ଡେଇ ଆଡେଇ ସବୁ ଆଡେ ଯିବେ ତାହେଲେ କୌଣସି ପ୍ରକାର ଆପଣଙ୍କୁ ବିପଦ ନାହିଁ।
ଆଜ୍ଞା।
ବନ୍ଧୁ ଆପଣ କେବେ ବିଲୁକୁ ଯାଇଚନ୍ତି? ଆଜି ସକାଳେ ମୁଁ ଯେତେବେଳେ ବନ୍ଧୁ ଶୁଣନ୍ତୁ ମୁଁ ବିଲକୁ ଯାଇଥିଲି ସେ ପ ପ୍ରଥମ ମୌସୁମୀର ମାଟିର ବାସ୍ନା ଆପଣ ଶୁ ଜାଣି ପାରୁନାହାଁନ୍ତି ମୁଁ ଆପଣଙ୍କୁ କହିପାରିବି ନାହିଁ। ଏତେ ଆନନ୍ଦିତ ଲାଗେ ଆପଣ ମଧ୍ୟ ମତେ କୁହନ୍ତୁ। ଆ ଆପଣ ବିଲଯେ ବିଲକୁ ଯାଆନ୍ତି ନା।
ବ-ବନ୍ଧୁ ଦେଖନ୍ତୁ ଆମେ ତ ବିଲୁକୁ ଆଜି ଯାଇନୁ। କିନ୍ତୁ ବିଲୁକୁ ଆଉ ଦୁଇ ତିନି ଦିନ ମଧ୍ୟରେ ଯିବୁ ତାପରେ ବନ୍ଧୁ ଶୁଣନ୍ତା। ଆପଣ ଯୋଉ କହିଲେ ସରୀସୃପ ଅଛନ୍ତି ଆପଣଙ୍କ ବିଲ ମଧ୍ୟରେ ବନ୍ଧୁ ଆମର ଏ ପଟେ ବିଲ ମଧ୍ୟ ସରୀସୃପ ରହିପାରୁନାହାନ୍ତି କାରଣ ବନ୍ଧୁ ଆମର ଜାଣିଥିବେ ତ ଆମେ ପାହାଡ ଉପରେ ବନ୍ଧୁ ଆପଣ ଆମର ଘର ପାହାଡ ଉପରେ ଜାଣିଥିବେ ବନ୍ଧୁ। ଯୋଉ ବି ଆମେ ଯୋଉ ଧାନ ଚାଷ କରୁ ତା ଦେହରେ ଏତେ ବନ୍ଧୁ ପରିମାଣରେ ମାଟି ନଥାଏ ବ ବନ୍ଧୁ ବୁଝିଲେ? ସେଥିପାଇଁ ଆମର ଏଇ ଯୋଉ ପାହାଡରେ ଯୋଉ ସାପ ରୁହନ୍ତି ସେ କେବେ ମାଟିରେ ବନ୍ଧ ରୁହନ୍ତିନି। ତାଙ୍କର ଏ ତାଙ୍କର ଯୋଉ ଦେହଟିକୁ ସେ ଏମତି ଏମିତି କରି ଦେଇଚନ୍ତି ଯେ ସେମାନେ କେବଳ ପାହାଡରେ ପାହାଡ ଖୋଲରେ ଯୋଉ ବନ୍ଧୁ ସେଇଠି ରୁହନ୍ତି ବନ୍ଧୁ ବୁଝିଲେ।
ତାହେଲେ ଶୁଣନ୍ତୁ ବନ୍ଧୁ ଆପଣତ କହୁଚନ୍ତି ଆପଣଙ୍କ ଗା-ଗ୍ରାମଟି ହେଲା ପାହାଡ଼ର ପାଦ ଦେ ବୁଝିଲେ ତାହେଲେ ମୁଁ ବନ୍ଧୁ ଆପଣ ମୁଁ ଜାଣିବାକୁ ଚାହୁଁଚି ଆପଣ ଯୋଉ କୌଣସି ପ୍ରକାର ଚାଷ କରୁଚନ୍ତି ଯେ କୌଣସି ପ୍ରକାର ଚାଷ ହଉ। ତାହେଲେ ଆପଣ ଆ ପାହାଡ ପାଖରେ ରହୁଚନ୍ତି ମାନେ ଆପଣ କେବଳ ବର୍ଷା ପାଣି ଉପରେ ହିଁ ନିର୍ଭର ହୋଉ ହୋଉଥିବେ। ଏହା ସତ୍ୟ।
ଆଜ୍ଞା।
ଆପଣ
ଯୋଉ ଆପଣ ଯୋଉ କହିଲେ? ଆମ ଯୋଉ ପାଣି ଉପରେ ବ-ବନ୍ଧୁ ସେମିତି ଆମର କିଛି ନାହିଁ। ଆମର ଏବେକା ଯୋଉ ସରକାର ଯୋଉ ନୂତନ ସରକାର ଦୁଇ ବର୍ଷ ହେଲା ଆମ ଆସିଚି ପରିବର୍ତ୍ତନ। ଘଟିଚି ତାଙ୍କ ଦ୍ଵାରା ଆମକୁ ବହୁତ କିଛି ସାହାଯ୍ୟ ମିଳିଚି ବନ୍ଧୁ ଆଗେ ଆପଣ କ ଆଗେ ଆପଣ କହୁଥିଲେ ପାଣିର ସମସ୍ୟା ଥିଲା। ଆମ ପାଖରେ କିଛି ନଥିଲା କିନ୍ତୁ ବନ୍ଧୁ ଏବେ ସେମତି କିଛି ନାହିଁ। ବନ୍ଧୁ ଏବେ ଆମର କରିଦେଇଚନ୍ତି ବହୁତ ଅନେକ ମାଟିର ଅନେକ ତଳକୁ ଖୋଳା ହେଇଯାଇ ଏକ ଯନ୍ତ୍ର ଲଗା ଯାଇଛି ଯୋଉଠି ସବୁଦିନ ଯେ ଖରା ଦିନେ ବି ଚାହିଁଲେ ଆପ୍ ପଣ ଜଳସେଚନ କରିପାରିବେ ଏଇ ଯୋଉ ନୂତନ ହଁ ନୂତନ ସରକାର ଙ୍କ ଦ୍ଵାରା ଆମକୁ ଏତେ କିଛି ଲାଭ ମିଳିଚି ବନ୍ଧୁ ଆପଣଙ୍କୁ ମୁଁ ପରିପ୍ରକାଶ କରିପାରିବିନି ହୃଦୟରୁ ପରିପ୍ରକାଶ କରିପାରିବିନି ବନ୍ଧୁ। ଆପଣଙ୍କ କଣ ସେପଟେ ମିଳିନି କି ସରକାରଙ୍କର ସାହାୟତା କିଛି।
ନାଇଁ ଶୁଣନ୍ତୁ ବନ୍ଧୁ ସରକାରଙ୍କର ତ ବହୁତ କୁଛି ସହାୟତା ତ ମିଳିଚି ବୁଝିଲେ ଯେପରିକି ବର୍ଷା ଦିନ ଆସିଲାଣି ଯେମିତି କିି ଆପଣ ତ ଜାଣିଚନ୍ତି ବର୍ଷା ଦିନ ଆସିଲା ମାନେ ମଶା ମାଛି ଏଭଳି ବହୁତ ଗୋଡି ରୋଗ ତାଙ୍କ ଦ୍ୱାରା ବ୍ୟାପି ଥାଏ ବୁଝିଲେ ସେଥିପାଇଁ ଆମ ଗ୍ରାମରେ ପ୍ରତ୍ୟେକ ଘରକୁ ଦୁଇଟି ଲେଖା ମଶାରୀ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଚି ବୁଝିଲେ ବନ୍ଧୁ। ଏବଂ ବହୁତ ବ ଆ ଆଉ ସମସ୍ତଙ୍କ ଘରକୁ ଏକ ଏକ ପ୍ରକାର ଅ ଔଷଧ ବି ଦିଆଯାଇଛି, କାରଣ
ବନ୍ଧୁ ଆପଣ କୁ କଣ ବନ୍ଧୁ ଆପଣଙ୍କ ଯୋଉ ଆଶା ଦିଦି ଯିଏ ଅଛନ୍ତି, ଯୋଉ ଯିଏ ଆପଣ ଣଙ୍କୁ ଏଇ ସବୁ ଜିନିଷ ଦଉଛନ୍ତି, ଆଶା ଦିଦି ଭଲ ଲୋକ ନା ସେ କେମିତିଆ ଲୋକ ନା ଯୋଉ ସରକାର ତାଙ୍କର ଯୋଉ ମିଳୁଥିବା ଫ୍ରି ର ଜିନିଷକୁୁ ସେ ତାଙ୍କ ଘରେ ରଖି ଦିଅନ୍ତି। ନା ଲୋକମାନଙ୍କୁ ଦିଅନ୍ତି ନେଇଁ ନା ଲୋକମାନଙ୍କୁ ହଇରାଣ କରନ୍ତି। ବାର ବାର ଲୋକମାନେ ତାଙ୍କ ଘରକୁ ଯାଆନ୍ତି।
ନାଇଁ ନାଇଁ ବନ୍ଧୁ ଶୁଣନ୍ତୁ, ଆପଣ ଯୋଉ କଥାଟି ପଚାରିଲେ। ତାହା ପଚାରିବା ଠିକ ଯେ, କିନ୍ତୁ ବନ୍ଧୁ ଆ ଆମ ଗ୍ରାମରେ, ଏ ମାନେ ମୋ ବୋଉ ମଧ୍ୟ ଏକ ଆଶା ଦିଦି ବୁଝିଲେ। ସେଥିପାଇଁ ବନ୍ଧୁ, ଆମ ପରିବାରର ପ୍ରଥମ ଅ ନିୟମ ଯେ ବନ୍ଧୁ ସରକାରଙ୍କ ଦ୍ୱାରା ଯାହା ଆସିଥିବା ଜିନିଷ। ଆମ ଘର ଲାଗି ବଳୁ ନ ବଳୁ ପ୍ରଥମେ ଆମ ଗ୍ରାମବାସୀ ପାଖକୁ ଯାଉ। କାରଣ ସରକାର ଆମକୁ ଏକ ବଡ ଦାୟିତ୍ୱ ଦେଇଛନ୍ତି। ବୁଝିଲେ, ଯାହା ଫଳରେ ସେ ଦାୟିତ୍ୱଟି ନିଭାଇବା ଆମ ଦାୟିତ୍ୱ ବୁଝିଲେ। ଆମେ ସକାଳୁ ଆମ ଘରୁ ଚାରିଜଣ ପ୍ରତ୍ୟେକ ଗ୍ରାମକୁ ଯାଇ ବୁଝିଲେ। ଆମର ତିନୋଟି ଗ୍ରାମ ଆମକୁ ଦାୟି ତ୍ୱରେ ଦିଆଯାଇଛି ।ପ୍ରତ୍ୟେକ ଘରକୁ ଯାଇ ମେଡିସିନ ଏବଂ ମଶାରୀ ପ୍ରଦାନ କରୁଛୁ। ଏବଂ ତାଙ୍କ ଘରକୁ ଏକ ଏକ ପ୍ରକାର ସୂଚନା ଦେଉଛି ଯେ, ଆପଣଙ୍କ ଘର ପାଖରେ କୌଣସି ପାତ୍ରରେ ଥିବା ପାଣି ଯାହା ଜମିକି ରହୁଛି ତାହା ରଖନ୍ତୁ ନାହିଁ। କୌଣସି ପ୍ରକାର ଜାଗାରେ ଅଧିକ ଦିନ ଥିବା ଯାଏଁ ପାଣି ଯେପରିକି ଆପଣ ତ ଜାଣିଛନ୍ତି, ଫୁଲ ଲଗଉଛନ୍ତି ଫୁଲଦାନିରେ ତା ଦେହରେ ପାଣି ବହୁତ ଦିନ ଧରି ଜମି ରହି ବୁଝିଲେ ତାହା ମଧ୍ୟ ରଖନ୍ତୁ ନାହିଁ। ଶୁଣନ୍ତୁ ବନ୍ଧୁ ମୁଁ କଣ କହୁଛି ଶୁଣ ଶୁଣନ୍ତୁ ଏଭଳି ସୂଚନା ଦେ ଦେଇଥିବାରୁ ତାଙ୍କ ଘର ପାଖରେ ନୂତନ ମଶା ସୃଷ୍ଟି ହେବ ନାହିଁ। ଯାହାଫଳରେ ରୋଗ ମଧ୍ୟ କ କମ ବାପିବ।
ଆଜ୍ଞା! ବନ୍ଧୁ ମୁଁ ଏବେ ଯୋଉ ଆମର ଜାଣିଥିବ ଦୂରଦର୍ଶନ। ଦୂରଦର୍ଶନ ସହିତ, ଏବେକା ଯୋଉ ଆମ ଯୋଉ ଏବେ ଯୋଉ ସ ମ୍ୱାଦ ପେପରରେ ମୁଁ ବନ୍ଧୁ ଦୁଇଥର ତିନି ଥର ଦେଖିଲିଣି, ଆଶା ଦିଦି ମାନେ ଛୁଆ ପିଲାମାନଙ୍କର ଅଣ୍ଡା ଚୋରି କରୁଛନ୍ତି, ତା ସହିତ ପିଲାମାନଙ୍କର ଯୋଉ ମିଳୁଥିବା ଦି ଖାଇବା ତାକୁ ଚୋରି କରୁଛନ୍ତି। ଗ୍ରାମରେ ମିଳୁଥିବା ସ ମସୁରୀ ତାକୁ ଚୋରି କରୁଛନ୍ତି। ବନ୍ଧୁ ତାଙ୍କ ନାଁରେ ଅନେକ ଅନେକ କ ଗୁଡିକ କ ମାନେ ଜ ଅଭିଯୋଗ ରହୁଛି। ସେ ଅଭିଯୋଗ ବି କାଳକ୍ରମେ ସ
ନା ନା ବୁଝି ବୁଝିଲି ନା ନା ବୁଝିଲି ବନ୍ଧୁ ଆପଣ ଯୋଉଟା କହିଲେ ତାହା ଠିକ। ଆପଣ ତ ଜାଣିଛନ୍ତି, ଯେ ଯେପରିକି ମ ଏ ହା ଏହା ମଣିଷ ଜୀବନ ବୁଝିଲେ ଲୋଭ ମଧ୍ୟ କିଛି ରହୁଛି। ତାହେଲେ ଏହା ଭୁଲ କହିବା ଭୁଲ ଆପଣଙ୍କ କହିବା ଟା ଭୁଲ୍, କାରଣ କଣ ମୁଁ ଆପଣଙ୍କୁ ବୁଝେଇ ଦଉଛି ଶୁଣନ୍ତୁ।ଜଣେ ଡକ୍ଟର ଯଦି ଖରାପ ଚିକିତ୍ସା କଲ ଲା ବୁଝିଲେ, ତା ମାନେ ନୁହଁ ଯେ ପ୍ରତ୍ୱେକ ଡକ୍ଟର ଖରାପ ବୁଝିଲେ। ଶୁଣନ୍ତୁ ଗୋ ଜଣେ ଆସ ଣେ ଦିଦି ଯଦି ଏଭଳି କିଛି ମାନେ ଭୁଲ କାମ କରୁଚି ତା
କଣ ଜଣେ ତ କରୁନାହାନ୍ତି ।ଅନେକ ଗୁଡ଼ିଏଙ୍କ ଆଶା ଦିଦିଙ୍କ ନାଁରେ ଏଇଭଳି ରହୁଚି ଅଭିଯୋଗ ରହୁଚି।
ଆପଣ କେତୋଟି ଅଭିଯୋଗ ଶୁଣୁଥିବେ ଆପଣ ଚା ଶୁଣନ୍ତି ଆପଣ ସମ୍ବାଦ ପେପର ପଢୁ ତାହା ଭଲ ଖବର କିନ୍ତୁ ମୁଁ କଥା ଶୁଣନ୍ତୁ ଆପଣ କଉ କାଳରୁ ଚାରି ଜଣଙ୍କ କଥା ଶୁଣିଥିବେ ଚାରି ଜଣ ଙ୍କ ଲାଗି ଆପଣ ଚାରି ହଜାର ଙ୍କୁ ଦୋଷ ଦଉଚନ୍ତି ତା ଭୁଲ ବୁଝିଲେ ବନ୍ଧୁ। ଗ୍ରାମର ଆଶାଦିଦିକୁ ଆପଣ ଖନ୍ତୁ ସମସ୍ତଙ୍କ ଘରେ ବୁଲି ବୁଲି ସେ ଅ ମେଡିସିନ ମଶାରୀ କେତେ କଣ ଆଜ୍ଞା ଉପାଦାନ କରୁଚନ୍ତି ମଧ୍ୟ ଛୁଆଙ୍କୁ ମଧ୍ୟ ତାଙ୍କ ଘରେ ନେଇ ଛାଡୁଚନ୍ତି ଛୁଆଙ୍କ ଯତ୍ନ ନେଉଚନ୍ତି। ଛୁଆଙ୍କ ପାଇଁ ବିସ୍କୁଟ ଆଣି ଦେଉଚନ୍ତି ଏଭଳି ଆଶା ଦିଦି ଆପଣଙ୍କୁ କୋଉଠି ମିଳିବେ, ଆମେ ତା ଆମ ଗ୍ରାମର ଆଶା ଦିଦିକୁ କେବେ ଖରାପ କହିବୁ ନାଇ।
ଆଜ୍ଞା ଆପଣଙ୍କ ଆପଣ କହୁଚନ୍ତି ଆପଣଙ୍କ ମା ଜଣେ ଆଶା ଦିଦି ଅଛନ୍ତି। ଆପଣ ତ କହୁଚନ୍ତି ଆମେ ସବୁ ଭଲ ବନ୍ଧୁ ମୁଁ କେବେବି ଆପଣଙ୍କ ଗ୍ରାମରେ ଥରେ ଏଇ ପଚାରି ପାରିବି କି? ଆପଣଙ୍କ ମାଙ୍କ ବିଷୟରେ ସିଏ ଆଶା ଦିଦି ଭଲ କି ପିଲାମାନ ପର ଅଣ୍ଡା ଚୋରି କରୁଚନ୍ତି କି ଏଇ ସବୁ ସରକାରଙ୍କର ନୂତନ ନୂତନ ନିୟମ ଗୁଡିକ ଆପଣଙ୍କୁ ପଚାରୁନାହାନ୍ତି।
ନାଇଁ ନାଇଁ ବନ୍ଧୁ ଆମର ଆମ ଘରେ ହେଉନାହିଁ ମୋ କଥା ଶୁଣନ୍ତୁ ଆମର ମୋ ମା ପ୍ରଥମ ଛୁଆଙ୍କୁ ଯତ୍ନ ନେବା ବୁଝିଲେ।
ଆଜ୍ଞା।
ତାଙ୍କ ଅଣ୍ଡା
ବନ୍ଧୁ ଟିକେ ଶୁଣନ୍ତୁ ଆପଣଙ୍କ କଥା କିଛି ବନ୍ଧୁ ଭଲ ଭଲସେ ଶୁଭୁନି କ କିଛି କଥାଟା ଟିକେ ଆପଣଙ୍କର କିଛି ଶୁଭୁନି ବନ୍ଧୁ ଟିକେ ହାଲୋ କିଛି ଶୁଭୁନି ବନ୍ଧୁ ହାଲୋ, ନା ବନ୍ଧୁ କୁହନ୍ତୁ ଙ୍କ କହ ଚଁଚ୍ ବନ୍ଧୁ କିଛି ସାଉଣ୍ଡ କିଛି ଆସୁଛି ଆପଣଙ୍କ ପଛ ପଟୁ, ବନ୍ଧୁ କଣ ହଉଛି ଆପଣଙ୍କ କି କିଛି ଶୁଭୁନି କାଇଁ ହଲୋ।
ହାଲୋ ବନ୍ଧୁ ଆସିଲା
ହଁ ବନ୍ଧୁ ଏବେ କୁହନ୍ତୁ ଏବେ ଶୁଭିଲା ବନ୍ଧୁ କଣ ବନ୍ଧୁ ବନ୍ଧୁ ବର୍ଷା ହଉଚି ଆପଣଙ୍କ ସେଠି ନାଇ ସୁ
ଆଜ୍ଞା ଜୋର ବର୍ଷା ଆଜ୍ଞା ହଉଚି ବୁଝିଲେ ବନ୍ଧୁ ମୁଁ ଆପଣ ଯୋଉ କୋଶ୍ଚିନ୍ ମତେ ଥିଲେ ମୁଁ କହୁଚି ଆଜ୍ଞା ଶୁଣନ୍ତୁ। ପ୍ରତ୍ୟେକ ଆଜ୍ଞା ପ୍ରତ୍ୟେକ ଆଶାଦିଦି ଙ୍କର ଏକ ଦାୟିତ୍ୱ ଯେ ପ ପଥମ ଦାୟିତ୍ଵ ଯେ ସମସ୍ତ ଛୁଆଙ୍କୁ ନି ଛୁଆ ଭଳି ଯତ୍ନ ନେବା ବୁଝିଲେ। ଏବଂ ଦ୍ଵିତୀୟ ଦାୟିତ୍ବ ଯେ ତାଙ୍କୁ ଦିଆଯାଇଥିବା ସରକାରଙ୍କ ଦ୍ଵାରା ଛତୁଆ ହଉ, ଅଣ୍ଡା ହେଉ, ବିସ୍କୁଟ ହେଉ, କୌଣସି ପ୍ରକାର ମେଡ଼ିସିନ ହେଉ ସଂ ସ ସବୁ ନେଇ ତାଙ୍କ ଘରେ ତାଙ୍କ ବାପା ମାଙ୍କ ହାତରେ ଦବା ବୁଝିଲେ। ଯାହା ଫଳରେ ବାପା ମାଆ ମଧ୍ୟ ସନ୍ତୁଷ୍ଟ ହେବେ ଏବଂ ଆଗାମୀ ଦିନରେ ଛୁଆଙ୍କୁ ପାଠ ପଢେଇବା ପାଇଁ ଇଚ୍ଛୁକ ହେବେ ବୁଝିଲେ। ଯାହା ଫଳରେ ଆମ ଗ୍ରାମ ତ ଉଚ୍ଚ ସ୍ଥାନ ରାହିଚି ଆମ ଗ୍ରାମରେ ଦୁଇ ଦୁଇଟି ଅଙ୍ଗନୱାଡ଼ି ମଧ୍ୟ ଅଛି। ଯାହା ଫଳରେ ଛୋଟତଙ୍କ ସଂଖ୍ୟା ବହୁତ୍
ବନ୍ଧୁ ବନ୍ଧୁ ଆପଣଙ୍କ କଥାଟି ଟିକେ କଟି ଯାଉଛି ବନ୍ଧୁ। କୋଉଠି ବନ୍ଧୁ ଅଛନ୍ତି ଆପଣ? ଟିକେ ବନ୍ଧୁ ବାହାରକୁ ଆସି କଥା କୁହନ୍ତୁ ବନ୍ଧୁ ବର୍ଷା ହବା ଫଳରେ ଆପଣଙ୍କର କିଛି କଥା ମତେ ଶୁଭା ଯାଉନି ବନ୍ଧୁ ଟିକେ ବାହାରକୁ ଆସି ବନ୍ଧୁ କଥା ହୁଅନ୍ତୁ ବନ୍ଧୁ।
ବନ୍ଧୁ ବାହାରକୁ ଆସିଲି ବୁଝିଲେ ଏବେ କୁହନ୍ତୁ ମୁଁ କଥା ଶୁଣନ୍ତୁ ଶୁବା ଶୁବା ଯାଉଛି ଆପଣଙ୍କୁ?
ହଁ ବନ୍ଧୁ ଏବେ ପ୍ରଷ୍ଟ ଶୁଭୁଛି ବନ୍ଧୁ କୁହନ୍ତୁ ଏବେ।
ବନ୍ଧୁ ଶୁ ଟିକେ ପରେ କଥା ହେବା, ମୁଁ ବର୍ତ୍ତମାନ ଟିକେ ମା ଡାକୁଛନ୍ତି ମୁଁ ଆସେ।
ଆଗ